ହାଲୋ।
ହାଲୋ।
ହଁ।
କଣ କରୁଛୁ।
ହଁ ଏଇଠି ବସିଛି ଆଉ। କଣ କରୁଛୁ। ହଁ କରିବି ଏଠି ବସିଥିଲି ଆଉ ସକାଳଠୁ ତ ବର୍ଷା ହଉଚି ଆଉ।
ତମ ଆଡେ ବର୍ଷା ହଉଛି।
ତମ ଆଡେ ବର୍ଷା ହେହୁନଥିଲା।
ନା ଆମ ଆଢେତ ବର୍ଷା ହୋଉନି।
ସକାଳୁ ପରା ଚାରିଟା ରାତିରୁ ବର୍ଷା ହଉଛି। ଏବେ ହଉନି ମ। ସକାଳଠୁ ହୋଉଥିଲା।
ହୁଁ।
ତମ ଆଡେ ସକାଳୁଠୁ ହେଇନି।
ନା ଆମ ଆଢେ ତ ସେମିତି ହେଇନି ପାଗ ଟିକେ ଖାଲି ସେମତି କୋହଲା କରିଛି ଆଉ।
ହୁଁ। ଆମ ଆଡେ ପ୍ରବଳ ବର୍ଷା ଘଡଘଡି।
ହୁଁ।
ହୁଁ।
ଆଉ କଣ ଖାଇଥିଲୁ।
ମୁଁ ଆଜି ଖାଇଥିଲି ଭାତ ଡାଲି ସଜନା ଛୁଁଇ ଛୁଁଇ ଆଳୁ ବାଟଣ ଦିଆହେଇ ଭଜା ହେଇଥିଲା।
ହଁ।
ଆଉ ବାଇଗଣ ଆଉ ଆଳୁ ଭର୍ତ୍ତା ହେଇଥିଲା ଆଉ ଛୁଙ୍କହେଇ ଛୁଙ୍କ ହୁଏବା। ତେଲପଢିକି। ହେଇଥିଲା ଆଉ କଣ ଖାଇଛୁ।
ମୁଁ ବି ସେୟା ଖାଇଚିବା ଆମରବି ସେ ଆଜି ଟିକେ ଦହିକୁଢି ହେଇଥିଲା ଆଉ। ଏଇ ଅମୃତଭଣ୍ଡା ଆଳୁ କଲରା ଏଆକୁ ଛୁଙ୍କ ହେଇଥିଲା।
ଅ ହଁ। ଲଉ।
ଆରେ ଏ ଯୋଉ ଆମ ସେ ଯୋଉ ସାଙ୍ଗର କଣ ମେଡିକାଲ ଚାକିରି ପାଇଛି ପା।
କିଏ କହିଲୁ।
ଏଇ ପା ରୋନୀ।
ହୁଁ ହଁ।
ଅଁ ହଁ ଭଲ ପଢୁଥିଲା ଆଉ।
ହଁ ପଢେ ଭଲ ଆଉ। ପାଇଛି ଆଉ ଲକ୍ ଆଉ। ବହୁତ୍ କଷ୍ଟ ବି କରିଛି। ଆଁ।
ତାର କୋଉ ମେଡିକାଲ ବା।
ତାର କଟକ ଏସ୍ ସି ବିରେ ହେଇଛି।
ଯାହା ହଉ ଭଲ ହେଲା ଆମର ଯେତେବେଳେ କଣ ସୁବିଧା ଅସୁବିଧା ହବ ତମ ଠୀକି ଯିବା ଆଉ।
ହଁ ଯାଇକି ଟିକେ ଦେଖେଇଆ ଆଉ। ମୋର ଗୋଟେ ଭେନ୍ ଟା ଉଇକ୍ ଅଛି। ଦବି ଯାଇଛି ତାକୁ ଟିକେ ଦେଖେଇ ଆସିବି ଆଉ।
କାଇଁ ଆଣୁନୁ ମୁଁ ଏଇଠି ଉଠେଇଦେବି।
ଆରେ ସେ ଅଲରେଡି ଉଠିକି ଅଛି ଦେଇ ଥୁ ଉଠେଇବୁ କଣ।
ଆଉ ତୁ ପା କହୁଚୁ ଦବିଯାଇଛି।
ହଁ। ଦବିଯାଇଛି ବୋଲିତ ବ୍ଲଡ଼୍ ଟା ସର୍କୁଲେସନ ହଉନି ତା କତିକି ଗଲେ ସେ ସର୍କୁଲେସନ କରେଇଦବ ଆଉ ବ୍ଲଡ଼୍ ଆଉ।
ହଁ।
ଯିବା ଆସିବା କରୁନି ବ୍ଲଡ୍ ମୋ ହାତରେ।
ଉଁ ହୁଁ ତୁ ବଞ୍ଚିଛୁ କେମିତି ବା?
ଏମିତି ଟିକେ ଶୁଖ୍ ସୁଖ୍ ହେଇ ବଞ୍ଚିଛି ଆଉ ହିହି।
ଓଃ ଶଖୁ ଶଖୁ ହେଇ ବଞ୍ଚୁଛୁ।
କଣ ଆଉ କରିଆ। ଜୀବନଟା ଖାଲି ଜିରୋ ପ୍ ଜିରୋ ପଏଣ୍ଟ ୱାନ ପର୍ସେଣ୍ଟ ଅଛି ଆଉ।
ହଁ। ଇରେ ତାର କୋଉ ଡିପାର୍ଟମେଣ୍ଟ ଆମର ନ୍ୟୁରୋଲୋଜି?
ହଁ।
ଆ ହା।
ହୁଁ।
ଆଉ ତା ଭଉଣୀ ବା କୋଉଠି ଥିଲେ?
ତ ଭଉଣୀ ଏବେ କମ୍ପିଟେଟିଭ ପାଇଁ ଏମ୍ ତି ଦଉଛନ୍ତି ଆଉ। ଦେଖିନଉଁ କମ୍ପିଟେଟିଭ ଦେଲେ ଫାଷ୍ ଟିକେ ପ୍ରିପେୟାର ହୁଅନ୍ତି। ସେ ଫାଷ୍ଟ୍ କଣ ଫାଷ୍ଟେ ସତୁୁରୀ ମାର୍କ ରୁ କଟନ୍ତି ତାପରେ ଆସ୍ତେ ଆସ୍ତେ ଚାଳିଶି ଏମ୍ ତି ହେଇ ହେଇ ଏବେ ସେ ମାନେ କଟି ଯାଉଛି ତାଙ୍କର ତିନି ଚାରି ମାର୍କ ଏମିତି। ପାଖାପାଖି ହେଇଗଲାଣି ପଢ଼ିଲେଣି ଆଉ ବୋହୁତ୍ ଆଉ।
ହଁ।
ହେଇଗଲେ ବି ଭଲ କଥା ତାଙ୍କ ଘର ସିଚୁଏସନ୍ ବି ଯାହା। ସବ୍ ସମସ୍ତଙ୍କ ସହିତ ଭଲ କଥା ଆଉ।
ହଁ କୋଉଠି କି ଲାଗିଗଲେ ଭଲ ନା ଆଉ।
ହଁ ଆଜିକାଲି ତ ନିଜେ ସେଲ୍ଫ ଡିପେଣ୍ଡ୍ ହବ ଭଲ। ହୁଁ।
ଆଉ ତୁ ଆମର କୋଉଦିନ ଚାକିରି କରୁଛୁ?
ମୋର କାଲି ହେଇଯିବ ବା।
ଆ ମୁଁ ଆଉ ବଡ଼
କୋଉ ଦିନ କୋଉ ଦିନ ମୁଁ ଟି ଚର୍ ହେବି ନିମ୍ବୁଡ଼ା ନିମ୍ବୁଡ଼ା ପଢ଼େଇବି ଖାଲି ମୋର ଏଇ ଚିନ୍ତା।
ହଁ ଯାହା ହଉ ତମ ଭଳି ଶିକ୍ଷକ ପାଇଁ ଆମ ଦେଶ ଗର୍ବିତ।
ଆଉ ମୁଁ କଣ କରିବି ମୁଁ ଶିକ୍ଷକ ହବା ପାଇଁ ପଢ଼ିବି ଗୋଟେ ଦେଖିଲା ବେଳକୁ ପଢ଼େଇଲା ଳୁ ଆଉ ଗୋଟେ। ଥିବ ଆଉ କଣ କରିବି କହୁନୁ? ତମେ ତ କ ତମର ଲାପଟପ୍ ହେରିକା ତମ ସବୁ ଦେଖିବାକୁ ଯିବି ଆଉ।
ଅ।
ତମେ ତ ସଫ୍ଟଓୟାର ହେବ ଆଉ ଆଁ।
ଇରେ ଏଥର ଯୋଉ ଆମର ବହିଟା ଯୋଉ ଭଳିଆ ବାହାରିଛି ପିଲାଙ୍କର।
କହନା ସେ କଥା।
ତାକୁ ଦେଖିଲା ବେଳେ ଭାରି ହସ ଲାଗୁଛି।
ସେ ଯେ ଛପେଇଥିଲା ସେ କେମିତି କଣ ଛପେଇଥିଲା ମୁଁ କିଛି ବୁଝିପାରୁନି।
ଛପେଇଲା ବେଲାରେ କଣ ଅଛି? ଯିଏ ଗୋଟିଏ ବହି ଲେଖା ହେଲେ ସିନା ସେଇଠୁ ତାର ପ୍ରିଣ୍ଟ ବାହାରି ବାହାରିକା ଯିବ।
ଇଏ କଣ ଆମ ଶିକ୍ଷା ମନ୍ତ୍ରୀଙ୍କ ଅଣ୍ଡର ରେ ଥାଏ।
ହୁଁ।
ଶିକ୍ଷା ମନ୍ତ୍ରୀ କଣ ମୁଣ୍ଡ ଦୋଷ ନା କଣ?
ହୁଁ ହୁଁ କେଜାଣିବା।
ଆଉ କେମିତି ଛୁଆଙ୍କ ଭବିଷ୍ୟତ ପୁରା ନଷ୍ଟ କରିଦେଲା। ନାଇ ଯ ଯଦି ସେ ନାଇ ସେ କହିଥିବ ଜାଣି ଜାଣି କହିଥିବ ନା ଆଉ ଏମିତି କେମିତି ହେଇଥିବ।
ହଁ ଶୁଣୁନୁ ଯୋଉ ଦେଇଛି। ସବୁ ମାନେ ଘରେ ଚା କେମିତି ତିଆରି କରିବ। ହଁ ଲେମ୍ବୁ ପାଣି କେମିତି ତିଆରି କରିବ।
ଆଉ ଗୋଟେ ରିଲ୍ସ ଦେଖିନୁ। କହିଲା କି କହିଲା ଆରେ ସେ ଆମ ଭଲ ପାଇଁ ଦେଇଛନ୍ତି। ଜଣେ ଯାହାର ପାଠ ହେଲାନି ଯିଏ ପଢି ନ ପାଇଲା। ଝାଲ ମୁଢି ପ୍ରସ୍ତୁତ କରି ବିକିବ। ତା ଦେହରେ ବି ପଇସା ଇନକମ କରିପାରିବ ହେଲା।
ହଁ।
ଧର ଇଂଗ୍ଲୀଶ ଯିଏ ନ ପଢି ପାରିବ। ତାପରେ ରଜଦୋଳି ଗୀତ ଅଛି। ରଜଦୋଳି ଗୀତ ଶିଖିବ ତାପରେ ଅଡିସନ ଦବ ରଜକୁଇନ ହବ। କଣ ଖରାପ ସେ ଲେଖିଛନ୍ତି?
ନା ସବୁ ଭଲ ଲେଖିଛନ୍ତି ନା। ଖାଲି କଣ ଖରାପ।
ବହି ବାହାର ହଉ ହଉ ଗୀତ ବାହାରି ଗଲାନି ତାନାଁରେ।
ହଁ।
ଏମତି ଛା ବୁଡି ବୁଡି ଯାଉଛି ଆଉ ଦେଶ ଆଉ।
ଦେଶ କଣ ଆମ ରାଜ୍ୟ ଟା ବେଶ୍
ଉ ଓଡିଶା ଟା ବେଶୀ ବୁଡିବ ଆଗ ଆଉ। ଯେତେ ଯାହାହେଲେ କଣ ଓଡିଶା ଜଲଦି ବୁଡିବ।
ମହାପ୍ରଭୁ ଜଗନ୍ନାଥ ଅଛନ୍ତିଟି।
ଜଗନ୍ନାଥ ଥାଇକି ବି ମାନେ ରାଜ୍ୟରେ ଏତେ ଇଏ।
ସିଏ ଆଉ କଣ କରିବେ। ସିଏ ତ ତମକୁ ସବୁ ଶିକ୍ଷା ଦେଲେ ସବୁ ଦେଲେ। ତମେ ତାକୁ ଭଲ କାମରେ ଲଗେଇବ ନା ଆଉ। ଇଏ ତାକୁ ନେଇକି ଦେଖୁନୁ କଣ କରୁଛନ୍ତି କହିଲୁ।
କଣ ଭଲ ହେଇଛି ଆମେ ଉଠି ଯାଇଛୁ ସବୁଥିରୁ।
ଆଉ।
ନୁହଁ ଆମର ତ ପୁରା ଭବିଷ୍ୟତ ଉଜ୍ଜଳ ହେଇକି ବାହାରନ୍ତା ଆଉ।
ଆଉ।
ସାଙ୍ଗେ ସାଙ୍ଗେ ସବୁଥିରେ ପୋଷ୍ଟିଂ ହେଇଯାଇଥାନ୍ତି ଅଠର ବର୍ଷ ନହଉଣୁ।
ହୁଁ ଇଏ ହେଇବା କାଲି ଦେଖି ଶୁଣୁନୁ।
ହଁ।
କାଲି ଦେଖିଛୁ ଏଠି ଆମ ସ୍ନାନ ଯାତ୍ରାରେ କେମିତି ମହାପ୍ରଭୁଙ୍କର ଆଳ
ଆଳତି ଲିଭିି ଗଲା ନା ହଁ ବା। ମହାପ୍ରଭୁ ବି ଅସନ୍ତୁଷ୍ଟ।
ହଁ ତାପରେ ବି ବଡ ଠାକୁରଙ୍କ ମୁହଁକୁ ଦେଖିବୁ। ସେ ଯେମତି ରାଗିଛନ୍ତି।
ମୁଁ ଦେଖୁଥିଲି ବା ବୋଉ କୁ ବି ମୋର ଦେଖଉଥିଲି ମୁଁ କହିଲି ଏମିତି କାଇଁ ହେଲା ଏଥର। ବିପଦ ଆସିଲାଣି ଆଉ।
ହଁ ବା ଆମର ତ ଅଚ୍ୟୁତାନନ୍ଦ ଲେଖିଥିଲେ ନା। ଏଣିକି ଆମର କଳିଯୁଗଟା ଆସ୍ତେ ଆସ୍ତେ ଧ୍ଵଂସ ହବାକୁ ଲାଗିବ।
ଆମ ସହିତ ହିଁ ଏମତି କଣ ପାଇଁ ହଉଛି? ଆମରି ଭଳି।
ଆଉ ଆମେ ବା ବେଶୀ ପାପ କରିଛେ।
ଓ ଓ ସେଇଟା ବି ଗୋଟେ କଥା।
ଆମ ପାପ ର ଫଳ ପୁଣି ଏଇଠି ନବା ନା ନାହଁ?
ମାନେ ଲୋକମାନଙ୍କ ମାଇଣ୍ଡ୍! ମାନେ-ଏ ସେଇଆଡୁ ଗତି କରିଗଲେ, ଅଟୋମେଟିକ୍ ନୁହେଁ।
ହଁ।
କଣ ଆଉ କହିବି? ସୋସିଆଲ ମିଡିଆ ଗୋଟେ ଜିନିଷ, ଆଗରୁ ମାନେ କଣ କିଏ କାହାକୁ ଜାଣି ପାରୁନଥିଲେ ଦେଖି ପାରୁନଥିଲେ? ଏତେ ଜିନିଷ ସୁବିଧା ନଥିଲା। ଯାଇ ପାରୁ ନଥିଲେ ନା ନାଇଁ। ଆମେ ଏଇଞ୍ଚା କେ ତେ ପ୍ରକାର ବିଭିନ୍ନ ଲୋକଙ୍କୁ ଦେଖିପାରୁଛେ, ଯାଇ ପାରୁଛେ, ମାନେ ଜାଗାକୁ ଆମେ ଯାଇପାରୁଛେ, ସେଇଟା ହଉଛି ଭୁଲ୍ ହେଲା ଆଉ।
ଆଉ, ତା'ପରେ ମତେ କାଲି ଭାରି ମନ ଦୁଖଡ଼ା ହେଲା। ମୁଁ କହି କଣ ଏମିତି ହେଲା? ମହାପ୍ରଭୁଙ୍କ ଆଳତୀଟା ଲିଭିଅଲା।
ହଁବା, ମୋ ବୋଉ କୁ ଦେଖଉଥିଲି। ଏମତି ଏମତି ହେଇଛି, କଣ କରିପାରିବା ଆମେ? ଯାହା ଜଗା ଚାହୁଁଛି, ହଉଛି।
ହଁ, ମ ଏଇ ଲୋକମାନେ ସିନା ଟିକେ ଭଲ ହେଇଯାଆନ୍ତେ, କାହିଁ ସେମିତି ହଉଛନ୍ତି?
ଆମେ ଖାଲି, ତୋର ମୋର ଭାବିଦେଲେ ତ ହେଇଯିବନି ନା?
ନାଁ ବା।
ଏଇଟା ସମସ୍ତଙ୍କ-ଅ ଇଏ ହବା ଦରକାର। ଆମେ ଏଇଛା ଭଲ, ଆମେ ଆଛା ଯାଇଥିବା ଗୋଟେ ଜାଗାକୁ। ଯଦି ଆମ ସହିତ କିଛି ଖରାପ ଲାଗେ। ଆମ୍ ମାନେ ହଠାତ୍ ଦେଖୁନ ଝୁଅ, ବାହାର ଦେଶକୁ ଯାଇଛନ୍ତି। ସେଠି ତାଙ୍କୁ ମାରି ଦଉଛନ୍ତି। କିଛି କଥା ନାହିଁ। ଯେମିତି ତାଙ୍କ ନାଁରେ ବିରୁଦ୍ଧରେ ଯଦି ଟିକେ, ଖାଲି କଣ କହି ଦବ, ହୁଁ, ଯଉ ଚାଲେ ତାଙ୍କ ରାଗ। ସେମିତି କହିହବ, କିଏ ଭଲ ଖରାପ ସେଠି କିଏ ଦେଖୁଛନ୍ତି?
ନା।
ହୁଁ ଭଲ ଖରାପ କିଏ ଦେଖୁନାହାଁନ୍ତି। ତାଙ୍କ-ଅ ହିଂସାରେ ତୁ ବଳି ପଡିବୁ।
ହଁ, ବା, ସେଇ କଥା ଯାହା କହିଲୁ। ଖାଲି ଭଗବାନଙ୍କୁ ଡାକିଆ ଛଡା ଆମ ପାଖରେ ଆଉ କୌଣସି ବି ରା
ଏଇ ଯୋଉ ଟ୍ରେନ୍ ରେ ଗୋଟେ ଇନ୍ ସିଡେଣ୍ଟ୍ ଶୁଣଚୁ ଶୁଣୁନୁ କି, ଯୋଉ ଯୁକ୍ତିତର ହେଇକି, ମାରିଦେଲେ। ଆଉ କଣ କହିବୁ? ନା ତା ସହିତ ତାର ଆଗରୁ କିଛି ଶତ୍ରୁତା ଥିଲା କିଛି ଥିଲା! କଥା କଥାରେ ଏତେ କଥା ହେଇଗଲାଣି ଆଉ କଣ? ଲୋକମାନେ ବି କେମିତି-ଇ ଲୋକମାନେ କେମତି ସ୍ଥିର ହେଇକି ତାକୁ ଦେଖିଲେ? ମୁଁ ସେଇଟା ଭାବୁଛି ଖାଲି।
ଲୋକ ବିି ଆଉ କଣ କରିବେ? ସିଏ ତ ପୁରା ଗୁଣ୍ଡା ଭଳିଆ ଦେଖାହଉଛି ନା!
ହଁ ଯେ, କିନ୍ତୁ ସମସ୍ତେ ଚାହିଁଥିଲେ, କିଛି ହେଇପାରିଥାନ୍ତା! ସମସ୍ତେ ଚାହିଁଥିଲେ। ଆଉ, ସମସ୍ତେ ତା ଧେରେ ତ ମୋ କହିବା କଥା, ଯଦି ଜଣେ ଡରି ଯାଉଥିବ! ତିନି ଜଣ ତ ତା ଦେହେରେ ସାହସୀ ଥିବେ ନା ନାଇଁ! ମାନେ ନୁହଁ, ଯେ ବସ୍ ସେମତି ହେଇଯିବେ। ଆଖି ସାମ୍ନାରେ ଆଖି ସାମ୍ନାରେ ଗୋଟେ ଲୋକକୁ ମାରିଲେ। ଏ ଚାହିଁଥିଲେ ଆକୁ ତ ଧକ୍କା ପକେଇକି, ଯାହା ଗୋଟେ ତ କରି ହେଇଥାନ୍ତା ନା। ସେଠରେ ସେଠି କଁ, କାହା ମୁଣ୍ଡ କାମ କଲାନି?
ହଁ, ପା ଖାଲି ସମସ୍ତେ ଦେଖୁଥାନ୍ତି, କି
ହଁ, ତାଙ୍କୁ ଯେତେବେଳେ ଏ ସବୁ କୁହାଗଲା। ଜଣେ ତାଙ୍କ ଭିତରୁ ମାନେ ଦି ଜଣ ଖଣ୍ଡେ କହୁଛନ୍ତି, ଯେ ସେ ଯଦି ଝିଅ ଟାଏ ହେଇଥାନ୍ତତା, ତାହେଲେ ଆମେ କିଛି କରିଥାନ୍ତୁ। ଝିଅଟାଏ କଣ ଜୀବନ, ଆର କଣ ଜୀବନ ନଥିଲା ଦେହରେ।
ଆଉ।
କଣ ହେଇଛି। କାଁ ଏମିତି ଭଗବାନ ନିରୀହ ଛୁଆଙ୍କ ଜୀବନ ନେଇଯାଉଛନ୍ତି? ଏମିତି ହେଲେ କା ପୁରୁଷଙ୍କର ଜୀବନ ନେଇଯାଆନ୍ତେ।
ହଁ।
ଜଣଙ୍କ ପାଇଁ ଆଉ ଜଣେ ବଳି ପଡୁଛି।
ସେଇ କଥା। ସେ ବି କାହା ପୁଅ ନା ନାଇଁ? ତମେ ଭାବିବା ଦରକାର ଯଦି କିଛି ଯୁକ୍ତିତର ଦି ଜଣ ଭିତରେ ହେଇ ଜଣେ ମାରିବାକୁ ବାହାରିଲାଣି। ଥରେ ଛୁରୀ ଭୂଷିଲ ତମେ ତାକୁ ଦେଖିଲ ତାପରେ ନିଜେ ଇଏ ହେଇଯିବା କଥା ନା ଆଉ। ଥରେ ଛୁରୀ ଭୁସିଲା ବେ ବେଳକୁ କୁହ ଜଣେ ମରିଥିବ କି?
ନା।
ସେତବେଳେ ହିଁ କିଛି କରିବାର ଥିଲା ଆଙ୍କର।
ଭଗବାନ ତାକୁ ନିଶ୍ଚୟ ଦଣ୍ଡ ଦେବେ ସିଏ ବି କୋଉ ଜନ୍ମରେ ଏମିତି ହବ।
ଏଇଟା ତ ଭଗବାନ ନିଶ୍ଚୟ କରୁଛନ୍ତି, ଯିଏ ଯେମିତି କର୍ମ ସେମିତି ଫଳ ପାଉଛି।
ହଁ ହଁ।
କିଏ ସାଙ୍ଗେ ସାଙ୍ଗ କଣ କି ଫଳ ପାଇବେ ସେ ସମୟ ଅନୁସାରେ ପାଇବେ ନା ଆଉ।
ହଁ ସାଙ୍ଗେ ସାଙ୍ଗେ ଏ ତ। କଷ୍ଟ ନା ଦେଖଆ ହବା ପାଇଁ ଭଗବାନ ପୁଣି ସମସ୍ତଙ୍କୁ ଦେଖିବେ ନା ଆଉ।
ହୁଁ।
ଆଉ ତୁ କାଲି ଯାଇଥିଲୁ ନେମାଳ ଆମର?
ନା ତ।
କାଇଁ ଗା ଗଲୁନି।